ଓ।
ହ୍ୟାଲୋ।
ଭାଇ ନମସ୍କାର।
ନମସ୍କାର ନମସ୍କାର।
ହଁ ଭାଇ ଆପଣଙ୍କ ଆଡେ ରଜ କେମିତି ଚାଲିଚି?
ଏ ରଜ ଇଆଡେ ଧୁମଧାମ ରେ ଚାଲିଚି ଆଉ।
ଅ ଆଉ ପିଠା ପିଠା କଣ ଖାଇଲେ?
ଆମ ରଜ ସରି ସାରିଲାଣି ମ କାଲି ଠାରୁ ସଇଲାଣି।
ଆ ସାରିଲାଣି ଆଉ ଆପଣଙ୍କ ଆଡେ ଆମ୍ବ ଫାମ୍ବ ଭଲ ହେଇଛି ଏ ବର୍ଷ?
ହୁଁ।
ଆଜ୍ଞା ଆଉ ଆଉ କଣ କୋହୁ ନାହାଁନ୍ତି ଆପଣ?
ଆମ୍ବ ପା ଆମ ବାରିରେ ହୋଇଚି ବହେ।
ବହେ ହେଇଚି।
ହୁଁ।
ଆ ଆଉ ଆପଣଙ୍କର ପାଠପଢା କେତେ ବାଟ କଣ ଗଲା?
ମୋର ଏବେ ପ୍ଲସ୍ ଥ୍ରୀ ସଇଲା।
କୋଉ କଲେଜରେ ପଢ଼ୁଚନ୍ତି?
ଏଇ ଚଣ୍ଡିଖୋଲ କଲେଜ ବାହା ଭୈରବାନନ୍ଦ।
ଆ ଭଲ ଆଉ ମୁଁ ବା ପଢ଼ୁଥୁଲି ସେଇଠି ଆଉ। ମୋ ପ୍ଲସ୍ ଥ୍ରୀ ସରିଲା ଆଉ ଏବେ ଫାର୍ମାସିଷ୍ଟ କରୁଚି ଆଉ।
ଓହୋ କୋଉଠି ଫାର୍ମାସିଷ୍ଟ କରିଛ?
ଆମର ଜି-ଜିଏଟରେ ଆମ ଧାନମଣ୍ଡଳି ଜିଆଇଟରେ ଆମେ କରୁଚୁ।
ଜିଏଟରେ ଫାର୍ମାସିଷ୍ଟ ହେଲାଣି କି?
ଆଜ୍ଞା।
କାଇଁ ମୁଁ ତ ଜାଣନି।
ବି ଫାର୍ମା ସି ଫାର୍ମା ଚାଲିଚି ବିି ଫାର୍ମା।
ଓହୋ ଏମିତି ତାହେଲେ।
ଅ।
ଆଚ୍ଛା ଆଚ୍ଛା ଆଉ ଖାଇସାଇଲେଣି?
ଆଜ୍ଞା। ଆପଣ ଆପଣ କଣ ଖାଇଲେ?
ହଁ ମୁଁ ଏ ଗୋଟେ ଯାଇଥିଲି ଭୋଜି ଖାଇବାକୁ।
ଆଜ୍ଞା।
ହୁଁ ଏଇ ପା ଆସଚୁ ଆଉ ଭୋଜି ଭୋଜି ଖାଇକି ଆଇଲି ଆଉ ଏ କରିଥିଲେ ଭାତ, ଡାଲି, ଖଟା ପନିର, ପୋଟଳ, ଉଁ ଚୁଙ୍ଗୁଡି, ଫୁଗୁଡି, ମାଛ, ଫାଛ କରିଥିଲେ ଆଉ ବ୍ରତଘର ଭୋଜି।
ଆଜ୍ଞା ଆ ମୁଁ ଏ ରୁ ଟି ଆଉ ଚିଲି କୋବି ଟିକେ ଖାଇଚି ଆଉ ବର୍ଷା ତମ ଆଡ଼େ ହୋଉଚି?
ହୁଁ ବର୍ଷା ୟାଡେ ହୋଉଚି ଜୋରେ।
ବର୍ଷା ହୋଉଚି ନା। ଆଉ ଝିପି ଝିପି ପକୋଉଚି ପବନ ଟିକେ ଜୋରେ ଦୋଉଚି ଚାଲିଚି ତ ଏଇଆ ଆଉ ଜୀବନ ଆଉ ଆଉ କଣ ଯୋଉ ଆମ୍ବ ଗଛ କେମିତି ଲଗାନ୍ତି ତା ବିଷୟରେ ଜାଣିବ କି?
ଆଜ୍ଞା କୋହୁନାହାନ୍ତି ଆମ୍ବ ଗଛ କେମିତି ଲଗା
ଶୁଣନ୍ତୁ ପ୍ରଥମେ ଯୋଉ ପାଚିଲା ଆମ୍ବ ଟି ଖାଉଚନ୍ତି ଆପଣ ସେ ଟାକୁଆଟିକୁ ଟାକୁଆଟିକୁ ଆପଣ ଉଁ ଭଲ ଜାଗାରେ ଧୋଇକିନା ଗୋଟେ ଭଲ ଜେଗାରେ ପୋତି ଦିଅନ୍ତୁ ବା ଗୋଟେ ଜରି ଅଖାରେ କି କୋଉ ଅଖାରେ ଗୋଟେ ପୋତି ଦିଅନ୍ତୁ ଭଲ ସ୍ଥାନ ଦେଖି ଭଲ ମାଟି ଖତ ଫତ ଦେଇକି ପୋତି ଦିଅନ୍ତୁ ତାପରେ ପାଣି ଦିଅନ୍ତୁ ସେ ପନ୍ଦର ଦିନି କି ମାସ ଭିତରେ ତାର ମାନେ ଚେରଟା ବାହାରିକି ଗଛଟା ବାହାରିବ ଟିକେ ତାପରେ ଦିଇ ତିନି ମାସ ପରେ ପାଣି ଦେଇକି ସାର ଫାର ଦେଇକି ଆପଣ ଯେମିତି ଟିକେ ବଡ ହେଇଯିବ ହାତେ ଉଞ୍ଚାରେ ବଡ ହେଇଯିବେ ଆପଣ ନେଇ କି ଆଉ କୋଉ ଜେଗାରେ ବାରିରେ ବା ଆପଣଙ୍କର ବିଲରେ କୋଉ ଜାଗାରେ ଭଲ ସ୍ଥାନ ଦେଖିକି ନଗେଇ ପାରିବେ। ବୁଝିପାଇଲେ ଆଉ ଆପଣ କୋଉ ଗଛ ବିଷୟରେ ଜାଣିଛନ୍ତି କୋହୁନାହାନ୍ତି।
ମୁଁ ଆକ୍ଚୁଆଲି ଗଞ୍ଜେଇ ଗଛ ବିଷୟରେ ଜାଣିଛି କହିବି।
କୁହନ୍ତୁ।
ଆଜ୍ଞା ଗଞ୍ଜେଇ ଗୋଟେ ଏମିତିଆ ପ୍ରକାର ଗଛ ଯୋଉଥିରେ ତାକୁ ଦଳିକି ଖାଇଲେ ନିଶା ହୁଏ। ବୁଝିଲେକି ଆମ ଆମର ଏପଟେ ଆମ ଦେଶରେ ଆମ ଦେଶରେ ଗୋଟେ ଏମିତି ସିଷ୍ଟମ ଚାଲଚି କି ଗଞ୍ଜେଇ ଗଛ ଯଦି ଲଗେଇବ ସେଥିରେ ପାପ ନାହିଁ ସେଥିରେ ଜେଲ ହବ ନାହିଁ।
ଆଜ୍ଞା।
କିନ୍ତୁ ଗଞ୍ଜେଇ ଖାଇବୁ କି ଗଞ୍ଜେଇ ସେ ଯୋଉ କଣ କୁହନ୍ତି ମ ତାକୁ
ଟାଣନ୍ତି
ନାଇଁ ନାଇଁ
ଆଜ୍ଞା।
ଭାଙ୍ଗ ଭାଙ୍ଗ ଭାଙ୍ଗ କରି ଯଦି ଖାଇବୁ ତାହେଲେ ସେ ଥିରେ ରୋକଟୋକ ଅଛି ବୁଝିଲେ
ଆଜ୍ଞା।
ଏଡା କଣ ପାଇଁ ହୁଏର୍ ଇଜ୍ ପସିବୁଲ?
ସେଟା ଆପ ଆମ ସରକାରଙ୍କ ଉପରେ କଥା ଆମେ ହେଇଗୁରା କିଛି କହିପାରିବାନି। ଆଉ ଆପଣ ଇ ଇତିହାସ ପଢ଼ିଛନ୍ତି ତ?
ଆଜ୍ଞା ଇତିହାସ ପଢିଛି।
ହଁ ଇତିହାସରେ ଗୋଟେ କଥା ଥିଲା ଗୋଟେ କଥା ଅଛି ଯୋଉ ଆପଣ ପଢିଥିବେ
ହଁ
ଯୋଉ ସ୍ ସ୍ତିରି ସ୍ତିଶ୍ ସ୍ତିତି ଏବଂ ସ୍ତ୍ରୀ
ହୁଁ।
ହଁ ସେଇଭଳିଆ କଥା ଇଏ ହେଲା ଆପଣଙ୍କର ଯୋଉ ବିଷୟରେ ଗପିବା କଥା ସେଇଭଳି ଗପନ୍ତୁ ଆଉ କଣ କହିଆ।
ଆଞା ଆଜ୍ଞା।
ଆପଣ ଆପଣ ବେଟ୍ରି ସ୍କୁଟି ଚଲଉଛନ୍ତି କି?
ହଁ ମୁଁ ବେଟ୍ରି ସ୍କୁଟି ଚଲଉଛି।
ହଁ ସେ ବେଟ୍ରି ସ୍କୁଟି ର ନାଁ କଣ?
ଆମ ବେଟ୍ରି ସ୍କୁଟିର ନାଁ ହଉଛି ଆମ୍ପିଅର।
ଆମ୍ପିଅର, ଆଉ କେତେ କଣ ମାଇଲେଜ ଦେଖଉଛି କଣ ଦେଖଉଛି?
ମାଇଲେଜ ଦେଖାଏନା ତାର ଚାର୍ଜ ଅନୁସାରେ କାପାସିଟି ବଢେ ଆଉ ସେ ଶହେ ଦଶ କିଲୋମିଟର ଯାଉଛି ଫୁଲ ଚାର୍ଜ କଲେ।
ଆଜ୍ଞା, କେତେ ବର୍ଷ ହେଲାଣି?
ଏ ହେଇଗଲାଣି ବର୍ଷେ ଦେଢ ବର୍ଷ ପାଖାପାଖି ହେଇଗଲାଣି ଗାଡି ଆଉ।
ଆଜ୍ଞା ଆଉ ଭଲ ଚାଲିଛି ଠିକ ଠାକ ମାଇଲେଜ ଫାଇଲେଜ ଦେଖଉଛି ଭଲ
ହଁ ଠିକ ଠାକ ଠିକ ଠାକ ଚାଲିଛି।
ଆଜ୍ଞା ଆଉ ମୁଁ ତ ଗୋଟେ ହିରୋ ବାଇକ୍ କିଣିଛି ଆଉ।
ଓହୋ ହିରୋହୁଣ୍ଡା?
ଆଜ୍ଞା ହିରୋହୁଣ୍ଡା କିଣିଛି ଚାଲିଛି ଭଲ ଠିକ ଠାକ ଚାଲିଛି। ଦେଖିବା ଆଗକୁ କଣ ହଉଛି ଏଇ ସବୁ ଭଗବାନଙ୍କ ଇଚ୍ଛା। ଆଉ ଆପଣ ରଥଯାତ୍ରା ଯିବେ ବୁଲିବାକୁ?
ରଥଯାତ୍ରା ଟା ଆମର କେବେ ପଡୁଛି କି ଏଇନାକେ?
ଆମର ଏଇ ଯୋଉ ମାସ ଆଉଛି ଅଠର କୋଡିଏ ବେଳକୁ ପଡିବ। ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ବିଶ୍ୱର ବହୁତ ବଡ ଯାତ୍ରା ନାମରେ ନିମି ତ ଶ୍ରୀ ଜଗନ୍ନାଥଙ୍କ ମ ମହା ମହାଯାତ୍ରା କୁହାଯାଏ ଯାହାକୁ ରଥଯାତ୍ରା ନାମରେ ନିର୍ମିତ। ଆଉ ସେଥେରେ ତିନିଟା ରଥ ହେଇଥାଏ। ମା ସୁଭଦ୍ରା, ପ୍ରଭୁ ବଳଭଦ୍ର ଆଉ ଶ୍ରୀ ଜଗନ୍ନାଥ ସ୍ଵୟଂ ଭଗବାନ ଶ୍ରୀ ଜଗନ୍ନାଥ ତିନି ରଥରେ ବିରାଜମାନ ହେଇଥାନ୍ତି। ଆଉ ଏଇଥିରେ ଶହ ଶହ ବାହାରୁ ଆସି ବିଦେଶ ବାହାରୁ ଦେଶ ବାହାରୁ ଆସିକି ନା ରଥ ଟାଣନ୍ତି। ଏବଂ ମହାପ୍ରସାଦ ସେବନ କରନ୍ତି।
ହଁ ଲକ୍ଷେ ଲକ୍ଷେ ଲୋକ ହୁଅନ୍ତି ଏଇ ବଡଦାଣ୍ଡ ରେ।
ହଁ ବଡଦାଣ୍ଡରେ ଲକ୍ଷ ଲକ୍ଷ ଲୋକ ହୁଅନ୍ତି। ମା ଜଗନ୍ନାଥଙ୍କର ରଥ ଟଣାୟନ କରନ୍ତି। ଆଉ ଏଥେରେ ନଅ ଦିନି ମା ଗୁଞ୍ଜିଟା ଗୁଞ୍ଜିଟା ଗୁଞ୍ଜିଟା ମାଉସୀ ଘରେ ଯାଇକି ରୁହନ୍ତି। ଶ୍ରୀ ଜଗନ୍ନାଥ କ୍ଷୀରି, ପୋଡ ପିଠା ଏଇ ମା ଗୁଣ୍ଡିଚା ମନ୍ଦିରରେ ଯାଇ ରୁହନ୍ତି ମା ଗୁଣ୍ଡିଚା ମାଉସୀ ଘରକୁ ଯାଆନ୍ତି ଆଉ ସେଠି ଖିରି, ପୁରୀ, ପୋଡ ପିଠା ଇତ୍ୟାଦି ଇତ୍ୟାଦି ଖାଆନ୍ତି ଶ୍ରୀ ଜଗନ୍ନାଥ। ତାପରେ ବାହୁଡାନ୍ତି ନଅ ଦିନ ପରେ ପୁଣି ସେ ଭକ୍ତମାନେ ଯାଆନ୍ତି। ପୁଣି ଟାଣିକି ଆଣିକି ସ୍ନାନ ପୂର୍ଣ୍ଣିମା ହୁଏ। ସ୍ନାନ ପୂର୍ଣ୍ଣିମା ଇଏରେ ଆମର ଶ୍ରୀ ଜଗନ୍ନାଥ ଭ୍ରାତା ବଳଭଦ୍ର, ସୁଭଦ୍ରା ସମସ୍ତେ ଗାଧା ହେଇକି ପୁଣି ଆଉଥରେ ଇଏ ହେଇକି ଶ୍ରୀଜଗନ୍ନାଥ ମନ୍ଦିର ଇଏ ହୁଏ ପ୍ରବଳରୁ ଅତି ପ୍ରବଳ ଲୋକ ହୁଅନ୍ତି ରିକ୍ସ ଅଛି ଏ ଲୋକଙ୍କ ପ୍ରତି ବହୁତ ଲୋକ ହେଇଯାଆନ୍ତି। ଆ ଫାଙ୍କା ବେଳେ ଆପଣ ଦର୍ଶନ କରିପାରିବେ। ଏ ଏ ଖରାଦିନ ଗଲେ ଆମେ ଯେ ଯାଇଥିଲୁ ପୁରା ଭି ଆଇ ପି ଟାଇପ ର ଦର୍ଶନ। ରାତି ପାଞ୍ଚଟା ଆପଣ ଯିବେ ଦର୍ଶନ କରିପାରିବେ ବୁଝିଲେ।
ଖରା ଦିନେ ଗରମ ହଉଥିବ ସିଆଡ଼େ ଆଉ।
ଆ ସୀ ବୀଚ ରେ ଯୋଉ
ତ ଦିନ ଦିଟା ବାଜିବ ଦଶଟା ବେଳକୁ ଯାଉ ଯାଉ ଦିନ ଦିଟା ବାଜିବ ଦର୍ଶନ କରୁ କରୁ।
ଆଜ୍ଞା ଆଜ୍ଞା ସି ବିଚ ରେ ଯୋଉ ମଜା ଆପଣ ତ ଜାଣିଥିବେ ଯାଇଥିବେ ପୁରୀ। ପୁରା ନୀଳ ସମୁଦ୍ର ପାଣି। ପୁରା ଥଣ୍ଡା ଥଣ୍ଡା ପୁରା ଗାଧେଇକି ତ ଆମେ ଗାଧେଇଛୁ ନିହାତି ଚାରି ଘଣ୍ଟା ଖଣ୍ଡେ ଆପଣ କେତେ ଘଣ୍ଟା ଗାଧେଇଛନ୍ତି?
ହଁ ସେଇ ଚାରି ଘଣ୍ଟା ତିନି ଘଣ୍ଟା ଚାରି ଘଣ୍ଟା ଖଣ୍ଡେ ଗାଧେଇଚୁ ଆମେ ଆଉ। ଆମେ ଯାଇଥିଲୁ ମଝିରେ ପୁରୀ ତ ସାଙ୍ଗ ମାନଙ୍କ ସହ।
କିଏ କିଏ ସବୁ ଯାଇଥିଲ?
ଏଇ ମୁଁ ଗୋଟେ ସାଙ୍ଗ ଯାଇଥିଲି ତା ନାଁ ହଉଛି ଆମ୍ବିତ ଆଉ ଓମ୍।
ସବୁ ମିଶିକି ଯାଇଥିଲେ ନା ଆଉ। କୋ କୋଉଠି ରହିଲ କଣ କଲ ଠାକୁରଙ୍କ ଦର୍ଶନ କେମିତି କଣ କଲ ମହାପ୍ରଭୁ ଜଗନ୍ନାଥଙ୍କର।
ହୁଁ ରହିଲୁ ଗୋଟେ ରୁମ ରେ ସେ ନେଲା ପାଆଁସ ଟଙ୍କା ଦିନକୁ।
ଆଜ୍ଞା
ବୁଝିଲେ ଆମେ ଯୋଉଠି ରହୁଥିଲୁ ସେଠି ପୁରା ଫ୍ରଣ୍ଟଲି ଦେଖା ହଉଥିଲା ଜଗନ୍ନାଥ ଟେମ୍ପୁଲ ଟା ଯୋଉଟା ପୁରା ଫ୍ରଣ୍ଟଲି ଦେଖା ହଉଥିଲା।
ଆଜ୍ଞା
ରହିଲି ଘୁ।
ଆଉ କଣ ସେଠି ଖାଇବା ପିଇବା କଲ ଠାକୁର ଦର୍ଶନ ଠିକ୍ ଠାକ୍ କଲେ।
ହୁଁ ହୁଁ
ଓହୋ ଆଇଲେ କେବେ? ଟ୍ରେନରେ ଯାଇଥିଲେ ନା ବସରେ?
ଟ୍ରେନ ରେ ଯାଇଥିଲୁ ମ।
ଟ୍ରେନ ଯାଇଥିଲା ଆହା ଆମେ ତ ଏବେ ଯାଇଥିଲୁ ଏ ଖରା ଦିନେ। ଆମେ ବସ୍ ବସରେ ଗଲୁ ବସ ରେ ଯାଇଥିଲୁ ବସ ରେ ଯାଇଥିଲୁ ତିନି ବସ୍ ଭଡା ଚାରିଶହ ପଚାଶ ଟଙ୍କା ଲେଖା ନେଲା ଜଣେକା ଯିବା ଆସିବା।
ଯିବା ଆସିବା ଚାରିଶହ ପଚାଶେ।
ଆଜ୍ଞା ଟୋଟାଲି। ଆଉ ମହାପ୍ରଭୁଙ୍କ ଦର୍ଶନ କଲୁ, ଗୋଟେ ଲଜ୍ ନେଲୁ ଛଅଶହ ଟଙ୍କା ନେଲା। ଦର୍ଶନ କଲୁ ମା ଶ ହଁ ଗୋଟେ ଦିନକ ପାଇଁ, ତାପରେ ଅଭଡା ଖାଇଲୁ ଶ୍ରୀ ଜଗନ୍ନାଥ ତାପରେ ମହାପ୍ରସାଦ, ଠାକୁରଙ୍କ ମହାପ୍ରଭୁଙ୍କ ଦର୍ଶନ କଲୁ ଆରାମସେ ଭଲରେ ଭଲରେ। ଆଁ ସବୁଆଡେ ବୁଲିକି ତୁଳସୀ କ୍ଷେତ୍ର, ତୁଳସୀ କ୍ଷେତ୍ର, ତୁଳସୀ ବଗିଚା ଆଉ ଠାକୁ ଲକ୍ଷ୍ମୀ ମାତା, ଗୁଣ୍ଡିଚା ମନ୍ଦିର, ସବୁ ବୁଲି ବୁଲିକି ଦେଖି ଦାଖିକି ତାପରେ ଆମେ ବସ ରେ ବସିଲୁ, ପୁଣି ଆସିକି ଆମେ ଚଣ୍ଡିଖୋଲରେ ଓହ୍ଲେଇଲୁ। ବୁଝିଲେ, ଆଉ କଣ କହୁନାହାନ୍ତି?
ହୁଁ ଏଠି ଏଠିକି ଯାଇଛନ୍ତି ଆପଣ, କୋଉଠିକି କହିଲେ? କୋଣା ସୂର୍ଯ୍ୟ ମନ୍ ସୂର୍ଯ୍ୟ ମନ୍ଦିର?
ହଁ କୋଣାର୍କ ହଁ ଆଜ୍ଞା ମୁଁ ଯାଇ ପାରଥାନ୍ତି, ଏ ବର୍ଷ ଯାଇ ହେଲାନି ସମୟ ହେଲାନି। ଆଉ ଆର ବର୍ଷକୁ ନିହାତି ଯିବା ପାଇଁ ଚେଷ୍ଟା କରିବୁ, ଆପଣ ଯାଇଚନ୍ତି?
ନାଁ ମୁଁ ଯାଇନି।
ଆପଣ କୋଉ ଦିନ ବାହାରୁନାହାନ୍ତି ଯିବା ଆମେ ସବୁ ମିଶିକି।
କେବେ ଯିବା ଆପଣ କହୁନାହାନ୍ତି? ଯିବା ଆଉ
ଆ ଆର ବର୍ଷ ଶୀତ ଦିନ ବେଳକୁ ଯିବା ଜାନୁଆରୀ ବେଳକୁ।
ଆଜ୍ଞା ଆଜ୍ଞା।
ବସ ରେ ପଳେଇବା? ବସରେ ପଳେଇବା, ଖର୍ଚ୍ଚ ବାର୍ଚ କରିବା ବୁଲି ବାଲି ଆସିବା ଆଉ।
ଓ ହୋ ହଉ ହଉ।
ପ୍ରଭୁଙ୍କ ଦର୍ଶନ କରିବା, କଣ ସେଥିରେ ପାପ ଅଛି?
ହୁଁ- ହୁଁ ଆଜ୍ଞା ଆଜ୍ଞା।
ବୁଝିଲେ, ଆଉ ମୁଁ ଏତିକି କହି ରହୁଛି ଆଁ।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା।